ହ୍ୟାଲୋ।
ହ୍ୟାଲୋ।
ହଁ କୁହ। ତ ଆମେ କଥା ହେଇଥିଲେ ତ ନେକ୍ସଟ ଟାଇମ୍। ତ ଏବେ କଥା ହେବା ଆମ ଚମ୍ କିଛି ଯାତ୍ରା ଉପରେ। ତ ତମକୁ କୋଉ ଯାତ୍ରା ଯିବା ପାଇଁ ଭଲ ଲାଗେ?
ମତେ ଅଧିକ, ମାନେ ଅଧିକ ତ ସବୁ ଯାତ୍ରା ବୁଲିବା ପାଇଁ ଭଲ ଲାଗେ। ମୁଁ ଆମର ପାରିକୁଦର ବହୁତୁ ପ୍ରସିଦ୍ଧ ଯାତ୍ରା ହଉଛି ପଣା ଯାତ୍ରା। ଯୋଉଥିରେ କି ପାରିକୁଦ ଏରିଆର ପ୍ରାୟ ଚଉଦ ଗୋଟିଏ ଗାଁର, ମାନେ ଚଉଦଟି ଗାଁର ଦେବାଦେବୀ ଗୋଟେ ଜାଗାରେ ଉପସ୍ଥିତ ହୁଅନ୍ତି, ଯାହାକୁ ପଣାପଡିଆ ବୋଲି କୁହାଯାଏ ଏବଂ ସେଇ ପଣା ପଡିଆକୁ ପ୍ରାୟ ଅ ଦଶଲକ୍ଷରୁ ଅଧିକ ଲୋକ ଆସନ୍ତି। ଚଉଦଟି ଠାକୁର। ଆ ମାନେ ଚଉଦଟି ଠାକୁର ସେଠି ସେମାନଙ୍କୁ ଗୋଟେ ଯେମିତି, ଆମେ ମ-ମହାପ୍ରଭୁଙ୍କୁ ଆମେ ଯେମତି ଗୋଟେ ଆସନରେ ବସାଉଚେ ଏବଂ ତାଙ୍କୁ ସଜାସଜି କରୁଚେ ଠିକ ସେମତି, ଅ ଚଉଦଟି ଠାକୁରଙ୍କୁ ନିଜ ନିଜ ସ୍ଥାନ ମାନଙ୍କରେ ଗୋଟେ ବଡ ପଡିଆ ହେଇଥିବ, ତ ସେଇ ପଡିଆରେ ଆମେ ଯେମତି ପେଣ୍ଡାଲ୍, ମାନେ କଲ୍ୟାଣୀ ମଣ୍ଡପ ଟାଇପର କଲ୍ୟାଣୀ ମଣ୍ଡପ ପେଣ୍ଡା ପ ମାନେ ମଣ୍ଡପ ଯେମିତି ସଜା ହଉଛି, ତ ସେଇ ମଣ୍ଡପ ଗୋଟେ ଖାଲି ହୁଁ। ମହାପରୁ ରଖିବା ପାଇଁ ଖାଲି ଗୋଟେ ବଡ ପଣ୍ଡପ ଥିବ। ସେଥିରେ ଚଉଦଟି ଠାକୁରଙ୍କୁ ତାଙ୍କ ସାନ ଅନୁଯାୟୀ ବସାହବ। ସେମାନଙ୍କ ନାମ, ଗ୍ରାମର ନାମ ଆଉ ଦେବାଦେବୀଙ୍କ ନାମ ସହ ସେମାନଙ୍କୁ ସେଠି ଉପସ୍ଥାପନା କରାଯିବା ସହିତ, ସେମାନଙ୍କୁ ସଜା ହବ ମାନେ ସେମାନଙ୍କ ଙ୍କ ଅଳଙ୍କାର, ପୋଷାକ ପରିଧାନ କରାହବ, ତାଙ୍କ ଯୋଉ ଖଟୁଲିରେ ଅବସ୍ଥାନ କରିଥିବେ, ସେଇ ଖଟୁଲିକୁୁ ଫୁଲ ଏବଂ ବହୁତ ଅଳଙ୍କାରର ଡେକୋରେସନ କରନ୍ତି। ବାହାରରେ ପୁରା ଗେଣ୍ଡୁମାଳ, ପୁରା ସବୁ ପ୍ରକାରର ଫୁଲରେ ପୁରା ପୁରା ମହକମୟ, ମାନେ ଦେଖିବାକୁ କି ସୌନ୍ଦର୍ଯ୍ୟମୟ ଦେଖା ଯାଉଥିବ, ସେଇ ଦେବାଦେବୀ ଚଉଦଟି ଦେବାଦେବୀ। ଚଉଦଟି ଦେବାଦେବୀଙ୍କୁ ପୁରା ସମାନ ଭାବରେ, ମାନେ କେହି କାହାକୁ ଉଣା ଦେଖା ଯାଉନଥିବେ କି ଅଧିକ ଦେଖାଯାଉନଥିବେ। ସମସ୍ତେ ସମସ୍ତଙ୍କ ଦେବାଦେବୀଙ୍କୁ ବହୁତ ସୁନ୍ଦର ଭାବରେ ସଜାଇକି ରଖନ୍ତି। ତାପରେ ସଜାସଜି କାମ ସରିଲା ପରେ, ସେଠି ସେମାନେ କେତେ ପନ୍ଦର ଦିନ, ଚଉଦଟି ଦେବାଦେବୀ, ପନ୍ଦର ଦିନ ସେଠି ଅବସ୍ଥାନ କରନ୍ତି। ତାପରେ ଅ ପନ୍ଦର ଦିନ ଅବସ୍ଥାନ କରନ୍ତି ଏବଂ ପନ୍ଦର ଦିନ ମଧ୍ୟ ସେଠାରେ ଯାତ୍ରା ହୁଏ। ଆମର ଅଛି ଯାତ୍ରା କୋଣାର୍କ ଗଣନାଟ୍ୟ, ନନ୍ଦିନୀ ଗଣନାଟ୍ୟ, ଗୌରୀ ଗଣନାଟ୍ୟ, ଧଉଳି ଗଣନାଟ୍ୟ। ଏହିଭଳି ଭାବରେ ବଡ ବଡ ଗଣନାଟ୍ୟକୁ ସେମାନେ ସେମାନଙ୍କ ଯାତ୍ରା ପଡିଆକୁ ନିମନ୍ତ୍ରଣ କରନ୍ତି। ଏବଂ ଯାତ୍ରା ପଡିିଆର ଗହଳି ଏବଂ ଗହଳି ପ୍ରାୟ ଦଶଲକ୍ଷରୁ ଅଧିକ ହୋଇଥାଏ। ତ ଜାଣିପାରୁଥିବେ କୋଉ ଭଳିଆ ସିଏ ଗହଳି ହଉଥିବେ। ଲୋକ୍ ମାନେ ଯାତ୍ରା ପନ୍ଦର ଦିନ ହୋଇ
ତ ସେ ଯା, ସେ ଯାତ୍ରା କୁ ଦେଖିବା ପାଇଁ ଲୋକମାନେ କେତେ ଆକର୍ଷ ର୍ଷିତ ହୋଇଥାନ୍ତି?
ମାନେ ବର୍ଷକରେ ଥରେ ହୁଏ ଯେହେତୁ ଲୋକମାନେ ଆମର ଭାରତ ବାହାରୁ ବି ଲୋକ ଆସନ୍ତି। ପଣାଯାତ୍ରା ଦେଖିବା ପାଇଁ। ପାରକୁଦ ହଉଛି ସେଟା ସବୁଠୁ ବଡ ପଣାଯାତ୍ରା ମାନେ ପନ୍ଦର ଖଣ୍ଡ ମଉଜାର ଲୋକ ଏକାଠି ହୁଅନ୍ତି। ସେଇ ଗୋଟେ ପର୍ବ ପାଇଁ। ଏବଂ ସେ ପ ପର୍ବ ମାନେ ସେ ଯାତ୍ରାରେ ଯାହାର ନା ପଣା ଯାତ୍ରା। ଆମର ଯୋଉ ଓଡିଆ ପଣା ସଂକ୍ରାନ୍ତି ତା ସେଇ ଉପଲକ୍ଷେ ହୋଇଥାଏ। ପଣା ଯୋଉ ଇଏ ସଂକ୍ରାନ୍ତି ଆମର କହନ୍ନ୍ତି ତାକୁ ପଣା ସଂକ୍ରାନ୍ତି ମେରୁ ସଂକ୍ରାନ୍ତି ତ ସେଇ ଉପଲକ୍ଷେ ଯାତ୍ରା ହୋଇଥାଏ। ତ ପନ୍ଦରଟି ଗାଁର ଲୋକ ବହୁତ ଶାନ୍ତି ଶୃଙ୍ଖଳା ସହିତ। ଜଣେ ଅନନ୍ୟୁ ଜଣଙ୍କୁ ସମ୍ମାନ ଦିଅନ୍ତି। ପନ୍ଦରଟି ଗାଁର ଲୋକ ଏକାଠି ହୋଇଥାନ୍ତି। ତା ସହିତ ଦଶ ଲକ୍ଷ ଲୋକ ଥାନ୍ତି କିନ୍ତୁ ସେଇଟା ଝଗଡା ବୋଲି ଦେଖିବାକୁ ମିଳେ ନାହିଁ। ସମସ୍ତେ ପରସ୍ପରକୁ ସମ୍ମାନ ଦେବା ସହିତ ସମସ୍ତେ ଜଣେ ଅନୁ ଜଣଙ୍କୁ ସାହାଯ୍ୟ କରିବା ଦ୍ଵାରା ହିଁ ଏତେ ବଡ ଗୋଟେ କାର୍ଯ୍ୟକ୍ରମ ସେମାନେ କରି କରି ଆସୁଛନ୍ତି। ସେ ପୁଣି ଆଜିକି କାଲି ନୁହେଁ ବହୁତ ପୁରାତନ କାଳରୁ ମୁଁ ଯେପେଠୁ ଜନ୍ମ ହେଇଛି। ଯେହେତୁ ପାରିକୁଦ ମୋର ଆଇହର ଗାଁ ତ ମୁଁ ଯେବେଠୁ ଜନ୍ମ ହେଇଛି। ତ ମୁଁ ମାନେ ମୁଁ ଯେଠୁ ଜାଣିଛି କି ଯାତ୍ରା ତ ସେବୁଠୁ ସେବୁଠୁ ତ ଜାଣିଛି। ତ ତା ପୁରା ଆଗରୁ ବି ଏଇ ଯାତ୍ରା ଚାଲୁଛି। ତ ମୁଁ ବି ଯେବେ ମୁଁ ସବୁ ବର୍ଷ ପଣା ଯାତ୍ରାକୁ ମୋ ଆଇହର ଗାଁକୁ ଯାଏ ସେଇ ଦୃଶ୍ୟ ଦେଖିବାକୁ। ମୁଁ ସବୁବେଳେ ମାନେ ସେ ଯାତ୍ରା ଦେଖିବାକୁ। ବହୁତ ଆ ମାନେ ଅପେକ୍ଷା କରି କରି ଥାଏ କେବେ ଆସିବ ପଣାତ୍ରା କେବେ ଆସିବ ପଣାତ୍ରା। ଯାଏ ମଧ୍ୟ ସେଠି ମୀନା ବଜାର ପଡିଥାଏ। ଏବଂ ମହାପ୍ରଭୁଙ୍କୁ ମାନେ ଚଉଦରୀଟି ଠାକୁରଙ୍କୁ ଦେଖିବା ସହ ଖୁସି ମିଳିଥାଏ। ତାପରେ ରାନ୍ଦୋଳି ତା ସହିତ ରାମ୍ ଦୋଳି ତା ସହିତ ହଁ ଦୋଳି। ଆମର ଯେତିକି ରାମ ଦୋଳି ହଁ। ରାମଦୋଳି ଡ୍ରାଗନ ଆ ସେ ତା ଦୋଳିରେ ଖେଳିବାର ମଜା। ଝିଅ ପିଲା ମାନେ ରାମଦୋଳି ଫାମଦୋଳି ଏମିତିରେ ତ ଦୋଳି ଖେଳିବାକୁ ବହୁତ ସମସ୍ତିଙ୍କୁ ଭଲ ଲାଗେ ତା ସହିତ ତମେ ଅ ମାନେ ଆମର ସେ କହନ୍ତି ନା ପଣାଯାତ୍ରରେ ତମେ ବାପା ମାଙ୍କୁ ଛାଡିଦେଲେ। ଆଉ ସବୁ ଜିନିଷ ପାଇପାରିବ। କାରଣ ବାପା ମା ଯେହେତୁ ମୂଲ୍ୟବାନ ସମ୍ପଦ। ତଥାପି ବାପା ମାଙ୍କୁ ଛାଡିଦେଲେ ବାପା ମା ପୁରା ଆମର ମୂଲ୍ୟବାନ ସମ୍ପଦ ତା ଆଡୁ ଆଉ ଯେତିକି ସବୁ ଜିନିଷ ଅଛି। ତମେ ସବୁ ଖୋଜିଥିଲେ ସେଠି ପାଇପାରିବ। ଏମିତି କିି ଆରମ୍ଭ କରିକି ଗୋଟେ ଛୋଟ ଛାଞ୍ଚୁଣି ଠୁ ଆରମ୍ଭ କରିକି ଆମ ବାହାଘରରେ ଦିଆଯାଉଥିବା। ଖଟ ସାମାନ ସେଟ ଖଟ ସାମାନ ସେଟ କୁ କରିବା ପାଇଁ ଦି ତିନି ମାସ ଲାଗିଥାଏ। ପାଞ୍ଚ ମାସ ଲାଗିଥାଏ ସେଟାକୁ ବହଣ ଦିଆଯାଇଥାଏ କରିଥାଏ ସେଇ ସାମାନ ବି ସେଠି ଉପଲବ୍ଧ ହୋଇଥାଏ। ଏମିତି କିି ମାନେ ଜଣେ ଗୋଟେ ଝିଅ ପାଇଁ ଯଦି ସେଇ ପଣାତ୍ରା ରୁ ବହୁତ ଶସ୍ତା ଦରରେ ମଧ୍ୟ ଆମେ ସବୁ ଜିନିଷକୁ କିଣି ପାରିବା। ବାକି ଖ ଖଟ ସାମାନ ସବୁ ପ୍ରକାର ଆଉ ବାକି ଝିଅ ମାନଙ୍କ ପାଇଁ ତ କସ୍ମେଟିକ ମାନେ ଅ କ୍ଲଚର ଫ୍ଲଚର ନେଲପୋଲିସ୍ ମାନେ ଝିଅ ପିଲାମାନଙ୍କ ଇଏ ଜିନିଷ ମାନେ ସଜବାଜ ହବା ଜିନିଷ। ଆଛା ସେଠି ବହୁତ ହଁ। ଯେତିକି ତମେ ଯାହା ଖୋଜି ପାରିବ। ତମ ମାନେ ବଜେଟ ମାନେ ତମ ତମେ ଯେତିକି ଟଙ୍କାରେ ବି ଆଶା କରିଥିବ। ସେତିକି ଟଙ୍କାରେ ବି ମିଳିପାରିବ। ବାକି ଆମର ଯାତ୍ରା ପନ୍ଦର ଦିନ ହୁଏ। ଉଁ ଆଉ ମୀନା ବଜାର ଦୋଳି ଫୋଳି ଆହୁରି ମାସେ ପର୍ଯ୍ୟନ୍ତ ରହେ। ସେଠି ସେ ଜାଗା ବହୁତ ବାଲିରେ ଥାଏ ଅ ଚାଲିବା ପାଇଁ ବି ମାନେ ସେଠି କେମିତି ପୁରୀ ବେଳାଭୂମି ଯେମିତି ବାଲିରେ ଚାଲିଲା ପରେ ସେ ଜାଗା ସେମିତି ଚାଲିଲା ପରି ଲାଗେ ମାନେ ପୁରୀ ବେଳାଭୂମି ରେ ଚାଲିଲା ପରି। ଆମକୁ ସେତେବେଳେ ଫିଲ୍ ହୁଏ। ବାକି ସେଠିକାର ମାହୋଲ ବହୁତ ମାନେ ଏମିତି ଏତେ ବଡ ଜାଗା ଦିଟା ଗଣନାଟ୍ୟ କୁ ସେମାନେ ଅ ନିମନ୍ତ୍ରଣ କରିଥିବେ। ଧର ଏ ବର୍ଷ ତ ମାନେ ଗତ ବର୍ଷ କଥା କହୁଛି। ଦିଟା ଗଣନାଟ୍ୟ କୁ ଅ ସେମାନେ ନିମନ୍ତ୍ରଣ କରିଥିଲେ। ଗୋଟେ ହଉଛି ଅ ତୁଳସୀ ଗଣନାଟ୍ୟ ଆଉ ଗୋଟେ ଯାତ୍ରା ତୁଳସୀ ଗଣନାଟ୍ୟ। ଆଉ ଗୋଟେ ଗୌରୀ ଗଣନାଟ୍ୟ। ତ ତୁଳସୀ ଗଣନାଟ୍ୟ ର ନାଚ ତ ଗ ଯଦି ଗୋଟେ ଜାଗାରେ କରା ହଉଛି। ତ ଆଉ ଗୋଟେ ଜାଗାକୁ କେତେ ଜୋରରେ ଶୁଭୁନଥିବ ତ ସେ ଜାଗାଁ ଏତେ ବଡ ଜାଗା କି ଗୋଟେ ଜାଗାର ଯାତ୍ରା ହେଲେ ଆଉ ଗୋଟେ ଜାଗାକୁ ଟୋଟାଲି କିଛି ଶୁଭୁ ହିଁ ନଥିବ। ଲୋକ ଗୋଟେ ଜାଗାରେ ଏଇ ଜାଗାରେ ଯାତ୍ରା ଦେଖନ୍ତି। ତ ସେ ଜାଗାକୁ ଗୋଟେ ମାନେ ବୁଲିବା ପାଇଁ। ସେ ଜାଗା ଏତେ ବଡ କି ବୁଲିବା ପାଇଁ ସେମାନଙ୍କୁ ପ୍ରାୟ ଦି ତିନି ଘଣ୍ଟା ଚାରି ଘଣ୍ଟା ଲାଗେ। ଏତେ ଜାଗା ମାନେ ଗୋଟେ ଯାତ୍ରା ପାଖରୁ ଆଉ ଗୋଟେ ଗଣନାଟ୍ଯ ପାଖରୁ ଯିବା ପାଇଁ ଚାଲିବା ପାଇଁ ତ ଭାବନ୍ତୁ। ସେ ଜାଗାର ମାନେ ଏରିଆ କେତେ ବଡ ହେଇଥିବ। ବାକି ମୁଁ ମାନେ ମୁଁ ତ ଏଇ ଯାତ୍ରାରେ ବହୁତ ଏଞଜୟ କରେ। ଏବଂ ବହୁତ ଅପେକ୍ଷାର ସହ ସେଠିକି ଯିବା ପାଇଁ ଥାଏ। ତ ତମେ କୋଉ ଯାତ୍ରା ବିଷୟରେ ଜାଣିଛ କୁହ।
ମୁଁ ଆମର ର ଆମ ପାଖରେ ରୁହେ ର ରମ୍ଭା ତ ରମ୍ଭା ଚନ୍ଦନ ଯାତ୍ରା ବିଷୟରେ ଜାଣିଛି। ଆଉବାକି କଟକ ଚନ୍ଦନ ଯାତ୍ରା ବିଷୟରେ ଏମି ଶୁଣିଛି। କେବେ ଯାଇନି ତ।
ହୁଁ।
ତ ଚନ୍ଦନ ଯାତ୍ରା ହେଉଛି ଓଡ଼ିଶାର ଏକ ପ୍ରମୁଖ ଓ ପବିତ୍ର ପର୍ବ। ଏହା ମୁଖ୍ୟତଃ ଜଗନ୍ନାଥ ଟେମ୍ପୁଲ୍ ସହ ଜଡ଼ିତ ହୋଇଥାଏ। ଏହି ପର୍ବ ଅକ୍ଷୟତୃତୀୟା ଦିନରୁ ଆରମ୍ଭ ହୋଇଥାଏ। ପ୍ରାୟ ବୟାଳିଶ ଦିନ ଧରି ପାଳନ କରାଯାଏ। କିନ୍ତୁ ଆମର ଏଇ ଜାଗା ମାନଙ୍କରେ ସାତ ଦିନ ହିଁ ପାଳନ କରାଯାଏ। ତ ଚନ୍ଦନଯାତ୍ରରେ ସେ ଜଗନ୍ନାଥ ଥଙ୍କ ଚଳନ୍ତି ପ୍ରତିମାରେ। ନରେନ୍ଦ୍ର ଟ୍ୟାଙ୍କକୁ ନିଆଯାଏ। ସେଠାରେ ସୁନ୍ଦର ଡଙ୍ଗାର ଜଳ ବିହାର କରାଯାଏ। ମାନେ ସେ ଡଙ୍ଗାକୁ ଗେଣ୍ଡୁ ଫୁଲରେ ଆମର ସଜାନ୍ତି। ଆଉବାକି ଦୁଇ ଦୁଇପଟେ ହଂସ ବା ହଂସ ଲଗାନ୍ତି। ତ ସେଇ ହଂସ ତ ଯେମିତି ସେଇ ଡଙ୍ଗାକୁ ଏମିତି ବନେଇଥିବେ। ଯେ ସତେ ଯେମିତି ଗୋଟେ ଆମର ଛୋଟ ମ
ହୁଁ,
ସେଠାରେ ସୁନ୍ଦର ଡଙ୍ଗାରେ ଜଳ ବିହାର କରନ୍ତି ଡଙ୍ଗା ଗୁଡିକୁ ଫୁଲ ଓ ଆଲୋକରେ ସଜେଇ ଦେଇ, ଦିଅନ୍ତି, ଦେଖିବାକୁ ବହୁତ ସୁନ୍ଦର ଲାଗେ ଯେହେତୁ ସେ ସନ୍ଧ୍ୟା ଟାଇମରେ ଜଳ ବିହାର କରନ୍ତି, ଚନ୍ଦନ ଯାତ୍ରା କାହିଁକି ହୁଏ? ଏହା ଗ୍ରୀଷ୍ମ ଋତୁରେ ପାଳନ କରାଯାଏ ଗରମରୁ ଭଗବାନଙ୍କୁ ଶୀତଳ କରିବା ପାଇଁ ଚନ୍ଦନ ଲେପନ କରାଯାଏ, ଏ ସେ ସେହିପାଇଁ ଏହାକୁ ଚନ୍ଦନ ଯାତ୍ରା ବୋଲି କୁହାଯାଏ। ବାକି ଧାର୍ମିକ ଓ ସାମ୍ପ୍ରତିକ ମହତ୍ୱ ହିସାବରେ କହିବାକୁ ଗଲେ ଚନ୍ଦ୍ରନ ଯାତ୍ରା ଓଡ଼ିଶା ଓଡ଼ିଆ ସଂସ୍କୃତିର ଏକ ଅଂଶ ଏହା ଆମକୁ ଆମ ପରମ୍ପରା ଓ ଧର୍ମ ସହ ଜଗିକି ରଖେ ଏହି ସମୟରେ ହଜାର ହଜାର ଭକ୍ତମାନେ ପୁରୀ କୁ ଆସନ୍ତି ଓ ଭଗବାନଙ୍କ ଦର୍ଶନ କରନ୍ତି। ରଥଯାତ୍ରା ସହ ସମ୍ପର୍କ ଚନ୍ଦନଯାତ୍ରା ଆରମ୍ଭ ହେବା ସହିତ ରଥ ନିର୍ମାଣ କଲା ମଧ୍ୟ ଆରମ୍ଭ କରାଯାଏ, ମାନେ ଆମର ଅକ୍ଷୟ ତୃତୀୟ ଦିନ ଆମେ ଅକ୍ଷୟ ତୃତୀୟ ଦିନ ଧରିକିରି ବୟାଳିଶ ଦିନ ପାଳନ କରାଯାଏ ଚନ୍ଦନଯାତ୍ରା ତ ଅକ୍ଷୟ ତୃତୀୟ ଦିନଠୁ ଆରମ୍ଭ କରାଯାଏ ଆମର ର
ରଥ କାର୍ଯ୍ୟ ସେଦିନ ଅକ୍ଷୟ ତୃତୀୟା ଦିନ ରଥ କାଟା ସ୍ଟାଟ ମାନେ ରଥ କାଟିବା ପାଇଁ ଯେଉଁ
ହୁଁ ସେ କାଠ ମାନଙ୍କୁ ଯିଏ ରଖିଛି ସେ ଯେଉ ହଁ ସେଇ ମାନେ ଜଗାଙ୍କ ପାଥରେ ପାଖକୁ ନେଇକରି କିଛି କାଠ ମାନେ ବେଶୀ ବଡ଼ ତ ନେବାରେ ମ ଛୋଟ ଗଥ କିଛି ନେଇକରି ପୂଜା କରିକି ଆଣିକରି ଦେନ୍ ତାକେ ରଥ ପାଇଁ ଆରମ୍ଭ କରନ୍ତି। ନ୍ତି
ହଁ
ଆଉ ଏହା ଏଇ ପରମ୍ପରା ସମ୍ମାନ କରିବା ଉଚିତ ପର୍ବପର୍ବାଣିଆ ମାଧ୍ୟମରେ ଆମେ ଏକତା ଓ ଭକ୍ତି ଶିଖୁ।
ପର୍ବପର୍ବାଣୀ କେବଳ ପର୍ବପର୍ବାଣି ନାଇଁ କି ଏମିତି ଖାଲି ଆମର ଏନ ଯେ ମାନେ ଉପଭୋଗ କରିବା ପାଇଁ ଏବଂ ଖୁସି ପାଇବା ପାଇଁ ଏଇ ପର୍ବ ପର୍ବପର୍ବାଣି ମାଧ୍ୟମରେ ଆମ ଆମର ପାରମ୍ପରିକ ଅ ମାନେ ଲ ଲୋକବାଣୀ ତା ସହିତ ଆମର ପରମ୍ ପରା ସଂସ୍କୃତି ଏସବୁକୁ ଆମେ ଯେମିତି ଜାବୁଡି ରଖି ପାରିବା ପରବର୍ତ୍ତୀ ପିଢ଼ି ମାନେ ଏହାକୁ ଯେମିତି ପାଳନ କରିପାରିବେ ତା ଏଇ ମାନେ ଏଇ ଯାତ୍ରା ମାଧ୍ୟମରେ ବା ବିଭିନ୍ନ ପ୍ରକାର ଏଇ ଚନ୍ଦନ ଯାତ୍ରା ହଉ ନହେଲେ ବାଲିଯାତ୍ରା ହଉ ୟା ରଥ ଯାତ୍ରା ଏଇ ମାଧ୍ୟମରେ ଆମ ପୁରୁଣା ପାରମ୍ପରିକ ଆମ ସଂସ୍କୃତି ପରମ୍ପରା ସଂସ୍
ସେହି ସଂସ୍କୃତିକୁ ମନେ ରଖିବା ପାଇଁ ମୁ କହିବାକୁ ଗଲେ ଏଇ ପର୍ବ ପାଳନ ହୁଏ। ନାଇ ଯଦି ବାକି ଆମର ଏଇ ଜେନେରେସନରେ ତ କିଛି ଲୋକମାନେ ପାଳନ ବି କରନ୍ତିନି। ଠିକ୍ ଅଛି ମୁଁ ନେକ୍ସଟ୍ କଲ୍ କରୁଛି ନେକ୍ସଟ୍ କଲ୍ କରୁଛି।